ହଁ କ।
ଆଉ କଣ କରୁଚୁ?
ବସିଚି ଆଉ।
ଆଛା ଆଉ କଣ ଖାଇଛୁ କଣ?
ପଖାଳ ଭାତ ଭଜା।
ହ ଗରମରେ ଭଲ ପୁରା ପଖାଳ ଭଜା ଖାଉଛୁ ଆଉ।
ହଁ ବାଉ ଗରମ ଭାତ୍ ଖାଇ ହୋଉନି ପଖାଳ ଭାତ୍ ଭାତ ଭଜା ଦହି ଏସବୁ ଆଉ।
ଆଉ ତମ ସେଟା ଗରମ କେମିତି ହଉଛି?
ଗରମ କଥା ନ କହ ଭଲ ଯୋଉ ଗର ଗରମ ହଉଚି। ରହି ହଉନି ଘରେ ଗୋଟେ ଗଛ ତଳେ ଗୋଟେ ଛାଇ ଜାଗା ଦେଖି ମଣିଷ ବସିଯାଉଛି ଯୋଉ ତାପରେ ଯୋଉ ମଝିରେ ମଝିରେ କରେଣ୍ଟ କାଟି ଦଉଛନ୍ତି।
ହଁ ଗରମ ଦିନେ ତ ସେଇତି ଏ ତ ସମସ୍ୟା ଆଉ।
ହଁ।
ଆମ ଇଆଡେ ତ ପ୍ରବଳ ଖ ଖରା ଆଉ କହନା ଏଇ ଯୋଉ ରଜ ଗଲା ତିନି ଦିନ ଯୋଉ ଗରମ ମାନେ ଟିକେ ବି ବର୍ଷା ହଉନି। ଆଉ ହୁଁ। କାଲି କାଲି ଟିକେ ଚାଟାବେଳେ ବର୍ଷା ଉଠେଇ ଥିଲା ଯେ, କିନ୍ତୁ ବର୍ଷା ହେଲାନି ପ୍ରବଳ ଗୁଳୁ ଗୁଳି ହଉଛି ଆଉ ବର୍ଷା ତ ମାନେ ହବାର ନା ନଉନି କି ଟିକେ ପବନ ବି ଦଉନି ଆଉ ମଝିରେ ମଝିରେ ଯୋଉ କରେଣ୍ଟ କାଟି ଦଉଛି ଦିନ ମା କରେଣ୍ଟ କାଟୁଛି ଆସୁନି କେତେ ଅସୁବିଧା ହଉଛି କୁହନା ଆଉ ତମ ଛାଡୁ କାଲି ବର୍ଷା ହେଇଥିଲା ନା?
ହଁ ସେମିତି ବର୍ଷା ଆସିଥିଲା, ଟିକେ ଟିକେ ପକେଇଲା ଆଉ ବେଶୀ ହେଇନି, ତାପରେ ଯୋଉ ଗୁଳୁଗୁଳି ଯୋଉ ଗରମ ଭଗବାନ ତାପରେ କରେଣ୍ଟ କାଟିଦେଲା ରାତି ସାରା ପୁରା ମନେ ଗରମ ଯୋଉ ଭଳିଆ ହଉଛି।
ହଁ। ଆଉ ଆଉ ତମେ ଖରା ଦିନେ ଯାଉଛ ବାହାରକୁ? ନା ଯାଉନ କୁଆଡେ?
ବାହାରକୁ ଯୋଉ ଭଆ, ଖରା ହଉଛି। କଣ, ବାହାରକୁ ବାହାରି ହଉଛି, ଘରେ ରହିବା କଥା। ଗରମ କରେ ପଳ ବଳକୁ କୋଉଠି ଗ ଗଛ ତଳେ ବସ ଏଇ ସବୁ ଆଉ, ବିଲ କ ବ ଆଉ ଯିବୁ କୁଆଡେ ଗରମରେ।
ହୁଁ, ତଥାପି ଯୋଉମାନଙ୍କର ଥର ଆଉ' ସମ ଏତେ, ତ ରହିହବନି ନା ଘରେ। ଯୋଉ, ମାନଙ୍କର କାମ ଥିବ। ସେମାନେ ତ- ମାନେ ଯିବା ଆସିବା, କରିବେ ନା ଯା, ବି ହେଲେ? ଆଉ'ସେଇଆ ପଚାରିଲି। ଯଦି ତମେ ବାହାରକୁ ଯାଉଥିବ।, ତାହାଲେ ମାନେ, ଟିକେ ଗଲାବେଳେ, ଟିକେ, ଗୋଟେ ଛତା, କି ପାଣି ବୋଟଲ- କି ଓଦା କପଡା କିଛି, ମାନେ ମୁଣ୍ଡରେ, ପକେଇକି ଯିବ, ନା ସାଙ୍ଗରେ ନେଇକି ଯିବ। ଏଇ ଯୋଉ, ଖରା ହଉଛି। ମାନେ ଅଁଶୁ ଅଶୁଘାତ ହବାଟା ନିହାତି। ମୁଁ, ତ ଏଇ ଆସିଲି ରଜ ଦିନ, କି ମାନେ ଗରମରେ ବସ୍ ଏତେ ଭିଡ। ଯୋଉ ଚାପି ଚୁପି ହେଇକି ଆସିଲି, ମୁଁ ଭାବିଲି ମତେ ମାନେ, ଅଂଶୁଘାତ ହେଇଯିବ। ନାଁ ଆମ' ୟାଡେ ତ ପୁରା ହୁଁ
ତମର କଣ, ନଡିଆ ଗଛ ହରିକା ଅଛି? ପଇଡ ଗଛ ହରିକା? ପିଆ, ପି କରୁଥିବ ଭଲ।
ହଁ, ଆମର ଅଛି ଯେ କିନ୍ତୁ ସେଥିରେ ନଡିଆ ଗଛ ଅଛି କିନ୍ତୁ ଏତେ ସେଥିଟା ମାନେ ନଡିଆ ପଇଡ ଏତେ ହଉନି। ଆମର ଯେତେବେଳେ ଆମେ ପିଉ ସେଟା ବାହାରୁ କିଣା ହେଇକି ଆସେ। ଆଉ ବାହାରେ ତ ସେ ଯୋଉ ନଡିଆ, ପଇଡ ରେଟ ତ ଏବେ ହେଲାଣି ବହୁତ। ସେ ଗୋଟାକ, ମାନେ ସତୁରି, ଅଶୀ ଟଙ୍କା। ଆଉ ଏତେ ନା, ଆଉ' ସବୁଦିନ ନା, ଆଣିକି ପିଇ ହବ, କେବେ କେମିତି ଆଉ।
ଖାଲି ପଇଡ ପାଣି, ନଡିଆ ପାଣି, ପିଉଛ ନା ତରଭୁ ତରାଇ ବୁଜି ଖାଉଛ।
ହୁଁ, ତରଭୁଜ ସେମ୍ ତି, ଏବେ ତ ତରଭୁଜ ଆସୁନି ଆଉ, ମାନେ ମଝିରେ ଆସୁଥିଲା, ଏବେ ଆଉ ଆସୁନି। ଏବେ କଣ, ଏବେ ତ ମାନେ, ଖରା ଦିନରେ କଣ, ଏବ୍ ଏ ଏବେ ବେଶୀ ଆମ୍ବ ମିଳୁଛି। ଲିଚି, ହେରିକା ବେଶୀ ମିଳୁଛି। ଏ ଆଉ।
ମୁଁ, ଶୁଣିଥିଲି ତମ ବିଲରେ କଣ, ତରଭୁଜ ଲଗା ହୁଏ? ଚାଷ କରାହୁଏ ବା?
ହଁ, ସେଟା ହୁଏ ଯେ କିନ୍ତୁ ଏବେ ସରିଲାଣି। ସେ କେବଳ ଖରା ଦିନ ପାଇଁ, ହିଁ ହୁଏ। ଆଉ' ଖରାଦିନ ପାଇଁ ଲଗା ହୁଏ। ସେଠିକି କଣ, ଫେବୁଆରୀ, ମାର୍ଚ୍ଚ ମା- ମାନେ ବେଳକୁ ସେଇଟା ଆସିଯାଏ ତରଭୁଜ। ଆଉ'ଏବେ ତ ସେଟା ସରିଲାଣି, ନା। ଖରା ଦିନ ହେଲେ ବି, ସରିଲାଣି। ଆଉ' ଏବେ କଣ ଅଛି, ଏବେ ତ ଅଲଗା ଲାଗିଯିବ। ମାନେ କଣ, କାକୁଡି ହେରି କା, ସବୁ ଲାଗିଛି। ଆଉ କାକୁଡି, ସବୁ ଅଲଗା ପରିବା, ଫରିବା ସବୁ ଲାଗିଛି। ଆଉ, ୟା ପରେ ତ ବର୍ଷା ନେ, ଆସିବ ନା ଆଉ ଗୋଟେ ମାସ ପରେ, ଗରମ ଅଛି, ବର୍ଷା ଟିକେ ହେଲେ ଟିକେ ଗରମ ଟା କମନ୍ତା। ଯୋଉ ଗୁଳୁ, ଗୁଳି ହଉଛି ଘରେ ପଶି ହଉନି। ପୁଣି ଆମର ଯୋଉ ଛାତ ଘର, ସିଏ ପୁଣି ପୁରା ତାତିକି ପୁରା, କୁହନି ମାନେ ଖରା ବେଳ କେ ସମୟ, ରହି ହଉନି ଘରେ।
ଆହୁରି ଏବେ ମାସେ, ଦି ମାସେ ସେମିତି ଗରମ ହବ ଖରା ହବ, ଗୁଳୁଗୁଳି ହବ। ଅ ରହିବ ସେମି ବ
ଆଉ ତମର କୋଉ ଘର ମାନେ ଏଇ ଚାଳ ଛପର ଘର ନା କୋଠା ଘର?
ଆମର କୋଠା ଘର ଅଛି ଚାଳଘର ବି ଅଛି। ଅଧିକା ଗରମ ହେଲେ, ସେ ଚାଳ ଘରକୁ ଯାଇକି ଶୋଉ।
ହୁଁ, ଭଲ ତମର ଟିକେ ଚାଳ ଘର ଥିବ। ଟିକେ ମାନେ ଖରାଦିନେ ଟିକେ ଶାନ୍ତି ମିଳୁଥିବ, ଅଧିକ ଗରମ ହେଲେ। ସେଠିକି ପଳେଇବ। ଆମର ତ କୋଠା ଘରକୁ ପୁଣି ରାସ୍ତା ପାଖ ସିଏ। ଯୋଉ ଧୂଳି ଫୁଳି ଏତେ ଜୋର ଉଡୁଛି, ଫୁଣି ପୁଣି ମାନେ ପିଚୁ ତାତି ଗଲେ, ଘର ତାତି ଯାଉଚି। ଆଛା, ଘରେ ଆଉ ଦି ପହର ଟାଇମ୍ ରେ ଘରେ ତ ମାନେ ପଶି ହଉନି। ତାପରେ ସେ କଣ ହଉଛି ନା, ଠିକ୍ ଖରା ବେଳକୁ ତମେ ଯଦି ଖାଇକି ଶୋଇବା ପାଇଁ ଯିବ! ଲାଇନ ସେତିକି ବେଳେ ହିଁ କାଟିଦବ। ଦି ତିନି ଘଣ୍ଟା କାଟି ଦଉଛି। ଗଲା ପୁଣି ସନ୍ଧ୍ୟା ବେଳେ ବିନ୍-ଇ ହଁ, ଟିକେ ବସ୍ କଣତା ଆଗରୁ କଣ ହଉଥିଲା, ଆଗରୁ ଟିକେ ବର୍ଷା ହାରିକା ହଉଥିଲା ଟିକେ ଶାନ୍ତି ଲାଗେ। ଏବେ ତ ବର୍ଷା ଫର୍ଷା ହଉନି ମାନେ ପରିବେଶ ତ ପୁରା ମାନେ ଖରାପ ହେଇଗଲାଣି ନା। ଆଉ, ଏମିତି ହଉଛି ଭାରି ଅସୁବିଧାଉ କୁହନି ଆଉ।
ଆଉ ତମ ସିଆଡେ ବର୍ଷା ବର୍ଷା କିଛି ହେଇନି? ଖାଲି ଖରା ହଉଛି।
ହଁ, ଆମ ଇଆଡ଼େ ତ ବର୍ଷା ହ ମାନେ ଉଠଉଛି, କିନ୍ତୁ ହଉନି। ଇଁ ଆମେ ଭାବ ବି ଥିଲୁ, ଟିକେ ଯୋଉ ରାସ୍ତା। ତତଟ ଟିକେ ଯୋଉ ଜଳ ଛତ୍ର ଗୋଟେ ବସେଇବୁ ବୋଲି। ମୁଁ ଦି ଟିକେ ଦେଖିଥିଲି। ଯୋଉ ମାନେ ଗାଁ, ଗାଁ ରେ ବସାନ୍ତିନି ନା, ସେଇକି ସେମିତି ଯୋଉ ଦେଖିଥିଲି ବ ଆମର ଟିକେ ବସେଇବା ଜଳଛତ୍ର ଅ। ଏଇ ରାସ୍ତା କଡରେ ଗୋଟେ ସରବତ କରିକି ଦବା ଲୋକ ସମସ୍ତଙ୍କୁ। ତମେ ବି ଆସିବ ପିଇବାକୁ। ନହେଲେ ଏଇପଟେ ଏ ଆ ଆମ ଘର ପଟେ ଗଲା ବଳେ ପିଇକି ଯିବ।
ହଁ ହଁ ଯିବି ଭଲ ଏମିତି ପାଣି ଫାଣି ଦବା ଦବି ମାନେ କରିବା ଦରକାର ନିହାତି ମାନେ ସମତ, ଦେଖନ ରାସ୍ତାରେ ଗଲେ ବି ବି ଖରା ଦିନ ପାଇଁକି ବି ଦଉଛନ୍ତି। ସମସ୍ତେ ଦଉଛନ୍ତି ମାନେ-ଏ ହୁଁ। କିଛି ବାଟକୁ ଯିବ ଫେର କିଛି ବାଟ ଲୋକମାନେ ଦଉଥିବେ।
ହଁ। କୁହନି! ଏ ଯଉ ଖରା ଗରମ ତାପରେ ଗାଡିରେ କୋଉ ବାହାରକୁ ଯାଇ ହଉଛି? ଯଦି ଯିବ ଟିକେ ଏସ୍ ସି ମାନେ ଏସି ଗାଡିରେ ଯିବ ଆଉ ଘର ଭିତରେ କଣ ଲାଇନ କାଟୁଛି ଆ ବେଶୀ ଯୋଉ ଯୋଉ ମାନଙ୍କର ମାନ୍ ଏସ୍ ସିଏ ଅଛି। ସେମାନେ ଥରେ ବନ୍ ତାଙ୍କୁ ଟିକେ ଭଲ ଲାଗୁଛି। ଏବେ ତକ୍ ମାନେ ଘରେ ଘରେ ତ ସମସ୍ତଙ୍କର ଏ-ଏସି ହେଇଗଲାଣି ଆଉ ଯଉଁ ମାନଙ୍କର ଫ୍ୟାନ ଅଛି, ତାଙ୍କୁ ଟିକେ ଲାଇନ୍ ର ଟିକେ ଅସୁବିଧା ହଉଛି। ବେଶୀ ଭୋଲ୍ଟେଜ ଆସୁନି, ଆଉ ଏସବୁ ଜୋରରେ ଅଛି ଆଉ। ଆଉ ତମର ଅଛି ନା ଏସି ନା ନାଇଁ?
ନା, ନା ଆମର ଏସି ନାହିଁ। ଆମର କୁଲର ଅଛି ଫ୍ୟାନ ଅଛି ଆଉ।
ମୁଁ ଏଇ ଭାବିଥିଲି ନାଇଁ ଆମର ଏସି ନାହିଁ ମୁଁ ଭାବିଥିଲି ଏଇ ଖରାରେ ଗୋଟେ ମାଆଙ୍କୁ କହିଥିଲି ଗୋଟେ ଏସି ଟେ ଆଣିବା ପାଇଁ ତାପରେ ଉଁ ଦେଖିବାେ ଆଉ ଟିକେ ଆଉ ଟି କିଏ ଅଧିକ ଯଦି ଗରମ ହୁଏ ଯଦି ସହି ହେବନି ଆଉ ଆମର ଯାଇ ଗୋଟେ ଏସି ଟରେ ନେଇ ଆସିକି ଭାବୁଛି ଆଉ। ଆଉ ଯୋଉ ତମେ ତୋ ଏସି ଆଣିଥିଲ କଣ ଇ ଏମ ଆଇ ରେ ଆଣି ଥିଲ ନା କେ ସେମତି କିଣିକି ଆଣିଥିଲ।
ନା ନା ଆମର କିଣା ହେଇକି ଆସିଥିଲା ଇ ଏମେରି ଆସିନଥିଲା କିଣା ହେଇକି ଆସିଥିଲା, ସବୁବେଳେ କଣ ରହୁଛି କି ମାନେ ଲାଇନ କରେଣ୍ କ ରହୁଛି କି ଆମେ ଯାଇକି ସେ ଆମ ଚାଳ ଘର ଜଉ ଅଛି ଯାଇକି ଆମେ ସାଇଡ ସବୁ ଶୋଉଛୁ। କୋଠା ତ ସୋଇ ହେଉନି। ଗରମ ହେଉଛି ଜୋରରେ।
। ହଉ ଖରା ଦିନ ଟିକେ ପାଣି ଫାଣିି ଟିକେ ମାନେ ଅଧିକ ପ୍ରିୟ ନହେଲେ ଜଳୀୟ ଅଂଶ କମିଗଲେ ପୁରା ଦେହ ଖରାପ ହେବ ଏବେ ତ ମାନେ କଣ ଅଧିକ ମାନେ ଜଳୀୟ ଅଂଶ କମିଗଲେ ପୁରା ଦେହ ପୁରା ଦୁର୍ବଳ ହେଇଯିବ ତାପରେ ଝାଡ଼ା, ବାନ ତି ଏ ସବୁ ମାନେ ପୁରା ଲାଗି ରହିବ ପୁରା ଆଉ ଟିକେ ଓ ଆର୍ ଏସ୍ ହେରିକା ପିଅ ଗ୍ଲୁକୋଜ ହେରିକା ପିଅ। ପଇଡା ପାଣି ହେରିକା ପିଆ ପିଇ କର, ଗଲେ ଆ ଦେହ ଟିକେ ସତେଜ ରହିବ। ହଉ ହଉ ତାହେଲେ ତମେ କଣ କର ମୁଁ ରଖୁଛି ଆଉ।
ହଉ।